ହ୍ୟାଲୋ ହ୍ୟାଲୋ। ଏଇଠି ଖାଇକି ବସିଥିଲି ଖାଇକି ବସିଥିଲି ଆଉ ଆପଣ କଣ କରୁଛନ୍ତି?
ହଁ ମୁଁ ବି ସେଇ ଖାଇକି ତ ଟିକେ ରେସ୍ଟ ନଉଛୁ ଆଉ।
ଆଜି କଣ ରୋଷେଇ କରିଥିଲି?
ଆଜି ରୋଷେଇ ଭାତ ହେଇଥିଲା ଟିକେ ମୁଗ ଡାଲି ହେଇଥିଲା। ଆଉ ଟିକେ ଆମର ବାରି ଯୋଉ ଅମୃତଭଣ୍ଡା ଭଜା ହେଇଥିଲା। ବାରି ଶାଗ ଟିକେ ଭଜା ହେଇଥିଲା। ଆଉ ଜହ୍ନି ଟିକେ ଭଜା ହେଇଥିଲା ସବୁ ଆମ ବାରି ଖାଇବା ଆଜି କିଛି ସାର ଦିଆ ପରିବା ନାହିଁ ନା କିଛି ନାହିଁ ଆଜି ସବୁ ଦେଶୀ ପରିବାରେ ରୋଷେଇ ହେଇ
ଆଚ୍ଛା। ଆଜି ପୁରା ସବୁ ଦେଶୀ ଆଉ।
ହଁ ଆଜି ସବୁ ଦେଶୀ ଖାଇବା ରୋଷେଇ ହେଇଥିଲା।
ଡିସ୍କସ୍ କରିବେ।
ଆଜି ମୁଁ ତମକୁ କହିବି ଯୋଉ ଏବେ ଯୋଉ ରଥଯାତ୍ରା ହବ। ଆମର ଯୋଉ ମହାଲକ୍ଷ୍ମୀ ଯୋଉ ମାନବ ବନ୍ଦନ ଉଁ ଯୋଉ ଅଭିମାନ କରିକି ଜଗନ୍ନାଥଙ୍କ ର
ହୁଁ ହୁଁ ହୁଁ।
ସେଇ ବିଷୟରେ ମୁଁ ତମକୁ କହିବି କାହିଁକି ସେ ରଥଟା ଭାଙ୍ଗିଦେଲେ? ଜଗନ୍ନାଥ ଯେତେବେଳେ ଅଥା ଆମର ଜଗନ୍ନାଥ କଣ? ହଁ ଆମର ଦେଅଁ ଶୋଇଛନ୍ତି।
ହଁ।
ତାଙ୍କୁ ତ ଜର। ଦିଅଁ ସୋଇଛନ୍ତି ଯେତେବେଳେ ତାଙ୍କର ଜର ଭଲ ହେଇଗଲା। ଜଗନ୍ନାଥ କହିଲେ ଲକ୍ଷ୍ମୀ କି କି ମୁଁ ଦୁଇ ଦିନ ପାଇଁ କି ମାମ ମାଉସୀ ଘରକୁ ଯିବୁ ତ ମହାଲକ୍ଷ୍ମୀ ଭାବିଲେ
ଗୁଣ୍ଡିଚା ମନ୍ଦିର ମାଉସୀ ମା ଘର।
ହଁ ହଁ ମାଉଶୀ ଘର ତାଙ୍କର ଗୁଣ୍ଡିଚା ମନ୍ଦିର। ସେ କହିଲେ ମହାଲକ୍ଷ୍ମୀ ସେଠୁ କହିଲେ କହିଲେ ହଉ ଆଉ ସ୍ଵାମୀ ତ ଏତେ ଦିନ ଯାଏ ଜରରେ ପଡିଥିଲେ ତାଙ୍କୁ ଭଲ ଲାଗୁନଥିଲା ସିଏ ଏବେ ଯାଆନ୍ତୁ ବୁଲିକି ଦିଇ ଦିନରେ ଆସିବେ।
ସେ ଯିବା ସମୟରେ ମା ଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରରେ ଏକାକୀ ଛାଡ଼ି ଚାଲି ଯାଇଥିଲେ।
ହଁ ଏକକି ଚଡ଼ିକି ଜି ତାର କାରଣ କଣ କି ମହାଲକ୍ଷ୍ମୀଙ୍କୁ ସେ କହିଥିଲେ ତ ମୁଁ ତ ଦୁଇ ଦିନ ଭିତରେ ଆସିବି ନା ଆଉ ସିଏ ତ ଛୁଆ ଯାଆନ୍ତି ଭାଇ ଭଉଣୀ ତିନି ଜଣ ଯାଆନ୍ତି
ହୁଁ
ତସେ ଭାଇ ଭଉଣୀ ତିନି ଜଣ ଯାକ ଗଲେ ଜଗନ୍ନାଥ ବଳ ଭ ଆଉ ଶୁଭ ତାପରେ କଣ ହେଲା ସିଏ ଆମର ଯେତେବେଳେ ସିଏ ଗଲେ ମନ୍ଦିର ଏରାଙ୍କ ରତରେ ଗଲେ। ସେଠୁ ଦିନ ବିତିଗଲା ଦୁଇ ଦିନ ବିତିଗଲା ତିନି ଦିନ ବିତି ଗଲା ଚ ମହାଲକ୍ଷ୍ମୀ ଭାବିଲେ ଜଗନ୍ନାଥଙ୍କର ମହା ପ୍ରଭୁଙ୍କର କିଛି ଖବର ନାହିଁ ଅନ୍ତର ନାହିଁ ଆଉ ଆଉ ସିଏ ମ କାହାକୁ କିଛି ନ କହକି ତିନୋ ଦିନ ବିତିକି ଚାରି ଦିନ ହେଲାଣି ମହାଲକ୍ଷ୍ମୀଙ୍କର ଧୈର୍ଯ୍ୟ ଭାଙ୍ଗିଗଲା ଅସ୍ଥିର ହୋଇ ପଡିଲେ ସିଏ।
ହଁ।
ମହାଲକ୍ଷ୍ମୀ ପଞ୍ଚମ ଦିନ ଅନେଇଲେ ପଞ୍ଚମ ଦିନରେ ସିଏ ସେଇଠୁ ଦେଖିଲେ ଯେମିତି ଜଗନ୍ନାଥ ଏମତି ଆସିନାହାନ୍ତି କି ଖବର ଦେଇନାହାନ୍ତି ମହାଲ ମହାଲକ୍ଷ୍ମୀ ଦାଶୀ ମାନଙ୍କୁ ଯାଇ ପଚାରିଲେ। ପଣ୍ଡାମାନଙ୍କୁ ଯାଇ ପଚାରିଲେ କି ମହାପ୍ରଭୁ କଣ କିଛି ଖବର ଦେଇଚନ୍ତି କି? ସମସ୍ତେ କହିଲେ ନା ମହାପ୍ରଭୁ କିଛି ଖବର ଦେଇନା ତ ମହାଲକ୍ଷ୍ମୀ କଣ କଲେ ତାଙ୍କର ଯୋଉ ପଣ୍ଡା ଥିଲେ ତାଙ୍କ ପଣ୍ଡା ମାନଙ୍କୁ ଧରି ତାଙ୍କ ପଣ୍ଡାମାନନଙ୍କୁ ଡାକି କହିଲେ କି ତମେ ମୋର ପାଲିଙ୍କି ସଜାଅ ମୁଁ ଯିବି ଗୁଣ୍ଡିଚା ମନ୍ଦିର। ତ ଯେତେବେଳେ ପଣ୍ଡା ମାନେ ପାଲିଙ୍କି ସଜାଡି ଦେଲେ ମହାଲକ୍ଷ୍ମୀ ପାଲିଙ୍କିରେ ଗୁଣ୍ଡିଚା ମନ୍ଦିର ପାଇଁ ବାହାରିଲେ ତୁରୀ ବାଜା
ଗୁଣ୍ଡିଚା ମନ୍ଦିରକୁ ମହାପ୍ରଭୁଙ୍କୁ ଖୋଜିବାକୁ ଗଲେ।
ତର ତୁରି ବାଜା ଝାଞ୍ଜ ସବୁ ଭାଜିକି ଗଲେ। ଜଗନ୍ନାଥ ତୁୁରୀ ବଜା ଝାଞଜ କୀର୍ତ୍ତନରୁ ଜାଣିଗଲେ ଯେ ମହାଲକ୍ଷ୍ମୀ ଆସୁଛନ୍
ଥା
ଆଉ ଗୋଟିଏ ପଣ୍ଡା ଥିଲେ ଯିଏକ ମହାପ୍ରଭୁଙ୍କୁ କହିଦେଲେ କି ପ୍ରଭୁ ଆଉ ମହାଲକ୍ଷ୍ମୀ ଆସୁଛନ୍ତି କିନ୍ତୁ ମହାଲକ୍ଷ୍ମୀ ରାଗିଲା ଭରି ଦିଶୁଚନ୍ ତ ମହାଲକ୍ଷ୍ମୀ ହଉଛନ୍ତି ଅନ୍ନ ଯାତ୍ରୀ ତାଙ୍କ ହାତରେ ହିଁ ଅନ୍ନ ମିଳେ। ତ ଜଗନ୍ନାଥ ଭାବିଲେ ଯଦି ମହାଲକ୍ଷ୍ମୀଙ୍କ ସାମ୍ନାରେ ମୁଁ ଜଗନ୍ନାଥ ନାଇଁ ଯଦି ମହାଲକ୍ଷ୍ମୀ ରାଗି ଯାଇଛନ୍ତି ତାହେଲେ କାରଣ କଣ? ସେଇଠି ଜଗନ୍ନାଥଙ୍କର ମନ ପଡିଛି କି ସିଏ ଲକ୍ଷ୍ମୀଙ୍କୁ କହିଥିଲେ ଦୁଇ ଦିନ ପରେ ସିଏ ଫେରିବେ ବୋଲି ଶ୍ରୀମନ୍ଦିର। ତ ଜଗନ୍ନାଥ କହିଲି ମୁଁ ଯଦି ଲକ୍ଷ୍ମୀ କରେଇ କୋପ ଟାଇମ୍ ରେ ତାଙ୍କ ସାମ୍ନାକୁ ଯିବି ତାହେଲେ ଲକ୍ଷ୍ମୀ ହିଶାପ ଦେଇପାରନ୍ତି ଅନ୍ନ ଛଡା ଅଭିିଶାପ ଖାଦ୍ୟ ମିଳିବ ନାହିଁ।
ହଁ।
ତ ସିଏ କଣ କଲେ ଜଗନ୍ନାଥ ଲୁଚିକି ରହିଲେ ଆଉ ବାହାରକୁ ଗଲୋନି।
କଣ ପାଇଁ। ତାଙ୍କ ସେବାୟତମାନେ ହଠାତ୍ ଗୁଣ୍ଡିଚା ମନ୍ଦିରର ମୁଖ୍ୟ ଦ୍ୱାର ବନ୍ଦ କରିଦେଲେ।
କେତେବେଳେ ବନ୍ଦ କଲେ ଯେତେବେଳେ ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ଦ୍ଵାରରେ ପ୍ରବେଶ କଲେ। ତାଙ୍କ ସେବାୟତମନେ କଣ କଲେ ତାଙ୍କ ସେବାୟ ସେ ସେଠି ଜଗିଦେଲେ ତ ମହାଲକ୍ଷ୍ମୀ ଯେତେବେଳେ ଦେଖି
ଭଳିତା ମନାେ କରି ମା ଲକ୍ଷ୍ମୀଙ୍କ କ୍ରୋଧ ଆହୁରି ବଢିଗଲା।
ସେଇଆ ମହାଲକ୍ଷ୍ମୀଙ୍କର କ୍ରୋଧ ଆହୁରି ବଢିଗଲା ତ ମହାଲକ୍ଷ୍ମୀଙ୍କର ଯେତେବେଳେ କ୍ରୋଧ ବଢିଗଲା ମହାଲକ୍ଷ୍ମୀ ମାନେ ତାଙ୍କର ଅଲଗା ତାଙ୍କ ନିଜ ସେବାୟତମାନଙ୍କୁ ଧରି ଜଗନ୍ନାଥଙ୍କର ରଥକୁ ଭାଙ୍ଗିଦେଲେ।
ହଁ ଏହି ଅପମାନର ପ୍ରତିଶୋଧ ନେବା ପାଇଁ ସ୍ଵାମୀଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ମା ଲକ୍ଷ୍ମୀ ଫେରିବା ସମୟରେ ନିଜ ସେବକମାନଙ୍କ ଆଦେଶ ଦେଇ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଥର ଏକ କାଠ ଅଂଶ ବା ଗ କୁଜ ଭାଙ୍ଗି ଦିଅନ୍ତି। ଏହାକୁ ଆମେ କଣ ରଥ ଭଙ୍ଗା ନୀତି କୁହାଯାଏ।
ସେ ତାକୁ ଭାଙ୍ଗିଦେବେ ଯୋଉଟା କି ଯାହା କହିଲା ଠିକ୍ କଥା ରଥ ଗଙ୍ଗା ନିତି ତ ଭାଙ୍ଗିଦେଲେ ତାହା ପରେ ସେ ଭାଙ୍ଗିଦେଇ ଘରକୁ ପ୍ରବେଶ ଯୋଉ ଆମର ଶ୍ରୀମନ୍ଦିର ପ୍ରବେଶ କଲେ। କିନ୍ତୁ ଶୀମଦିର ଯେତେବେଳେ ପ୍ରବେଶ କଲେ। ସିଏ ବଡଦାଣ୍ଡ ବାଟେ ନ ଯାଇକ ହେରା ବାଟ ଦେଇକି କଲେ ହୀରା ମାନେ କଣ ନା ହେରା ପଞ୍ଚମୀ ଯୋଉଟା ଆମର ସେଟା ହେରା ପଞ୍ଚମୀ ଯୋଉ ପଡେ ତ ହୀରା ପାଖରେ ଗଲେ ହୀରା ମାନେ ଦେଖାଏ।
ହେରାହରି ସାହି ବୋଲି କୁହାଯାଏ ଯୋଉଟା
ରା ହେରା ମାନେ ବା ଦେଖା ମାନେ ଗୋଟେ ଦେଖା ହଁ ଗୁପ୍ତ ଗଳି ରାସ୍ତା। ଗଲେ ଯିବା ପରେ ମହାଲକ୍ଷ୍ମୀ କଣ କଲେ ରାଗରେ ତାଙ୍କର ସେମିତି ଅପେକ୍ଷାରେ ଅଛନ୍ତି। ଭାଙ୍ଗି ଦେଇଛନ୍ତି ଅପେକ୍ଷାରେ ଅଛନ୍ତି। ହଁ ମନରେ ସେ ଭୟ ର କହୁଛନ୍ତି ରାଗ ବି ତାଙ୍କ ମନରେ ଅଛି ଅବିବମାନ ବି ତାଙ୍କ ମନରେ ଅଛି।
ହଁ।
ତ ଏ ଏମତି କିଛି ଦିନ ବିତିଲା ପରେ ନଅ ଦିନ ହେଲା। ନଅ ଦିନ ପରେ ଜଗନ୍ନାଥ ଯେତେବେଳେ ଆସିଲେ। ମହାଲକ୍ଷ୍ମୀ କଣ କଲେ? ମା ସୁଭଦ୍ରା ଆଉ ବଳଭଦ୍ରଙ୍କୁ ଭିତରକୁ ଛାଡି ଦେଲେ। ଜଗନ୍ନାଥଙ୍କୁ ଆଉ ବାଟ ଛାଡିଲେ ନାହିଁ। ବୁଝିପାରିଲନି ଜଗନ୍ନାଥ ଙ୍କୁ ବାଟ ଛାଡିଲେନି। ଜଗନ୍ନାଥଙ୍କୁ ଯୋଉ ବାଟ ନ ଛାଡିଲେନି। ଜଗନ୍ନାଥ ସେଇଠୁ ଭାବିଲେ ଜଗନ୍ନାଥ ସେଠି ଭାବିଲେ କଣ ଆଉ ମହାଲକ୍ଷ୍ମୀ ରାଗ ତ ରାଗ ଜଗନ୍ନାଥ ଭାବିଥିଲେ କଣ ଆଜି ଯଦି ମୁଁ ମହାଲକ୍ଷ୍ମୀଙ୍କୁ ମାଉସୀମା ମନ୍ଦିରରେ ଦେଖା ନ କରିଥାନ୍ତି ସିଏ। ସେ ଭାବିଲେ ଜଗନ୍ନାଥ ମୁଁ ଦେଖା ନ କଲେ ମୁଁ ଯୋଉ ନଅ ଦିନ ବେଳକୁ ଯିବି। ସେତେବେଳେ ତାଙ୍କର ରାଗ କିଛି ଶାନ୍ତ ହେଇଯାଇଥିବ।
ହଁ।
ତ ସିଏ କଣ କଲେ? ସବୁ ସୁନାର ଗହଣା ମିଠା ସବୁ ନେଇକି ଆସିଥିଲେ। ମହାଲକ୍ଷ୍ମୀଙ୍କର ରାଗ ମଞ୍ଜଳ କରିବା ପାଇଁ ରା ହଁ। ତ ପରବର୍ତ୍ତୀ ସମୟରେ ମାହା ଲକ୍ଷ୍ମୀଙ୍କର ରାଗ ଶାନ୍ତ ହେଇଥିଲା। ଆଉ ଜଗନ୍ନାଥ ଗୃହ ପ୍ରବେଶ କରିଥିଲେ। ତାଆରି ମଝିରେ ଆମର ଯୋଉ ଜଗନ୍ନାଥ ଯୋଉ ନଅ ଦିନ ରହିବେ ଆମର ଭଉସଵ ମନ୍ଦିରରେ ତାହାରି ମଝିରେ ବି ଆମର କେତେଟା ପର୍ବ ହଉଛି ଦେଖ ଆମର ଅଧର୍ପଣା ହବ
ହଁ ହଁ ସୁନାବେଶ ହବ।
ଅଧାର ପଣା ହଉଛି ଜଗନ୍ନାଥଙ୍କର ସୁନାବେଶ ହଉଛି ତାପ ଆମର ଜଗନ୍ନାଥ ତାଙ୍କର କଣ ହଉଛି ନା ଅ ଯୋଉ ଆମର ପୋଡ ପିଠା ଦିଅନ୍ତି ଯୋଉ ମାସ ମା ମାସ ମା ଘରେ ରହିଲେ ଜଗନ୍ନାଥ ପୋଡ ଜଗନ୍ନାଥଙ୍କର ପ୍ରସିଦ୍ଧ ଆଉ ପ୍ରିୟ ପିଠା ହଉଛି ପୋଡ ପିଠା। ତ ଜଗନ୍ନାଥଙ୍କ ମାଉସୀ ମା ଘରେ ସବୁ ପ୍ରକାରର ପିଠା ଖାଇଥଏ ପୋଡ ପିଠା ଆ ପିଠା ମଣ୍ଡା ପିଠା ଯେତେ ପିଠା ରହିଲା ଚକୁଳି ପିଠା ମିଠା। ଛେନାସର ଲଉଣୀ ସବୁ ଖାଇଥିବେ ସେ ତାଙ୍କ ମାଉସୀ ମାଙ୍କ ଘରେ।
ହଁ।
ତ ସେଇ ସମୟରେ ଆମର ସବୁ ମାନେ ପଡିଯାଏ କି ଆମର ଅଧର୍ପଣା ପଡିଲା ସୁନା ବେଶ ପଡିଲା ଆମର ଗଜାନନ ବେଶ ତ ଏବେ ଗଲା ସ୍ନାନ ପୂର୍ଣିମାରେ। ତାପରେ ଆମର ରହିଲା କଣ ନା ଆମର ଅ ଯୋଉ ମାନଭଞ୍ଜନ ମାନଭଞ୍ଜନ ଟା ବି ସେତିକି ବେଳେ ପଡିଯାଏ। ସେଇ ନଅ ଦିନ ଭିତରେ ମହାଲକ୍ଷ୍ମୀଙ୍କର ମାନଭଞ୍ଜନ ଯୋଉ ଭାଙ୍ଗିବା ରଥ ଭାଙ୍ଗିବା ସେଇଟା ବି ପଡେ। ତ ଆମର
ଆମର ଏଇ ସବୁ ସମଗ୍ର ଲୀଳା ଭଗବାନ ଏବଂ ଭକ୍ତମାନାନଙ୍କ ମଧ୍ୟରେ ଥିବା ମାନବୀୟ ସମ୍ପର୍କ ପ୍ରେମ ଅଭିମାନ ଦ ଦାମ୍ପତ୍ୟ କଳିକୁ ଅତି ସୁନ୍ଦର ଭାବେ ଆମେ ସବୁ ଏଇ ସବୁକୁୁ ଦର୍ଶାଇ ଦର୍ଶାଇଥାଏ।
ଏହା ଦ୍ଵାରା ଠିକ କଥା ଏହା ଦ୍ଵାରା ଆମେ କଣ ନା ସ୍ଵାମୀ ସ୍ତ୍ରୀଙ୍କ ଭିତରେ ଭଲ ପାଇବା ପ୍ରେମ ରା ଅଭି ମମେ ଶିଖିବାକୁ ପାଉନ। ଆମେ ସେଗଡା ଶିଖିବାକୁ ପାଉ। ଦେଖ ମହାପ୍ରଭୁ ଜଗନ୍ନାଥ ଜଗତର ନାଥ ଜଗନ୍ନାଥ ଦେଖିକିବି। ସିଏ ମହାଲକ୍ଷ୍ମୀଙ୍କ ପାଖରେ ମୁଣ୍ଡ ନୁଆଇ ଥିଲେ। ସେଥିପାଇଁ ସେ ତାଙ୍କ ରାଗକୁ ଶାନ୍ତ କରିବା ପାଇଁ ତାଙ୍କ ପ୍ରିୟର ଜିନିଷ ନେଇଥିଲେ ତାଙ୍କ ଆରେ ମୁଣ୍ଡ ନୁଆଇଥିଲେ। ଓଉ ଆମ ତ ସାରା ମଣିଷ। ତ ଏଇ ସବୁ ଜିନିଷରୁ ଆମକୁ ଆଉ ଏଇ ପରମ୍ପରା ଓଡିଆ ପରମ୍ପରା ଓଡିଆ କଲଚର କୌଣସି ଜାଗାରେ ଏମିତି ପରମ୍ପରା ଦେଖିବାକୁ ମିଳିବନି। ଯେତିକି ଆମ ଓଡିଶାର ପରମ୍ପରା ଆଉ ଆମର ଯୋଉ କଲଚାର ସଂସ୍କୃତି ତ ଜଗନ୍ନାଥ ସଂସ୍କୃତି ଜଗନ୍ନାଥ ପରମ୍ପରା କହିଲେ ତ ସରିବନି। ବହୁତ କିଛି ତା ବିଷୟରେ ଅଛି। କିନ୍ତୁ ଏତିକି ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ଭଲରେ ରଖନ୍ତି। ସମସ୍ତେ ଭଲରେ ରୁହନ୍ତୁ। ଆଉ ଆମ ଜଗନ୍ନାଥଙ୍କୁ ସମସ୍ତେ ମନରୁ ଭଲ ପାଆନ୍ତୁ ଭକ୍ତି କରନ୍ତୁ।
ହଁ ଏବେ ତ ଆମ ଜଗନ୍ନାଥଙ୍କ ଦେହ ଭଲ ନାହିଁ। ତାଙ୍କ ଦେହ ବି ଜଲଦି ଜଲଦି ଭଲ ହେଇଯାଉ ସେ ପୁଣି ଆମକୁ
ଶୁଣନ୍ତୁ ସମସ୍ତେ ସମସ୍ତେ ଦାସିଆ ବାଉରି କଥା ହେବାକୁ ଚେଷ୍ଟା କର।
ହଁ।
ଦାସିଆ ବାଉରୀ ଲେଖେ ହବା କୁ ଚେଷ୍ଟା କର ସମସ୍ତେ। ଆଜି ଯଦି ଆମେ ସମସ୍ତେ ଦସିଆ ବଉରୀ ହେଇପାରିବା। କାଲି ଆମ ମାନଙ୍କ ପାଇଁ ଆମ ବିପଦରେ ପ୍ରକଟ ହେବେ ପ୍ରଭୁ ଜଗନ୍ନାଥ।
ନିହାତି।
ଶ୍ରୀ ଜଗନ୍ନାଥ ଆମ ପାଖରେ ପୁରା ସତ୍ୟତାର ସହିତ ପ୍ରକଟ ହେବେ ଯଦି ଆମେ ନିଜକୁ ଦାସିଆ ବାଉରୀ ସହିତ ସେମାନ କୌଣସି ଫଳ ତୁଲା ଜିନିଷ ପିଠା ଜିନିଷ ଟଙ୍କା ପଇସା ଦେଲୁ ପ୍ରଭୁର ଆମର ଭକ୍ତି କେବେ ପ୍ରଭୁଙ୍କ ପାଖକୁ ଯାଏନି ମନର ଭକ୍ତି ହି
ବାସ ଆମ ମନର ଯଦି ଭୁକ୍ତି ଥିବ ଭଗବାନଙ୍କୁ ଆମେ ଘରେ ଡାକିଲେ ବି ସେ ଶୁଣିବୁ।
ସେ ଶୁଣିବେ ତାପରେ ଭକ୍ତର ଭ ଭତିରେ ଭଗବାନ ଭକ୍ତିରେ ହିଁ ଶକ୍ତି ଭକ୍ତିରେ ହିଁ ଭଗବାନ।